ଆଜ୍ଞା, ନମସ୍କାର।
ପ୍ରଣାମ। ଆଉ, ସଙ୍ଗାତ ସଙ୍ଗାତ ଘରେ ଅଛନ୍ତି?
ଆଜ୍ଞା।
ମତେ ଲାଗୁଛି, ଆପଣ ବୋଧେ ବ୍ୟସ୍ତ ରହୁଛନ୍ତି।
ନାହିଁ ତ।
ଆପଣ ଟିକେ ଫୋନ୍ ଫୋନ୍ କଲେ ଆପଣ ଗୋଟେ ଉଠଉନାହାନ୍ତି, ତ ମୁଁ ଭାବିଲି ତ ବ୍ୟସ୍ତ ରହୁଛନ୍ତି।
ଓହୋ, ସେଥିପାଇଁ ଆପଣ ଦର୍ଶନ ମିଳୁନି ଆଉ।
ଆଜ୍ଞା। ଆପଣ।
ଆଉ ଏବେ ଆ ମୁଁ ତ ସବୁବେଳେ ଫାଙ୍କା ଅଛି।
ଆଜ୍ଞା।
ଆଉ ଆପଣ ଏବେ ଘରେ ନା ବାହାରେ ରହୁଛନ୍ତି?
ମୁଁ ଏବେ ଘରେ ଅଛି।
କାଲି ନଥିଲେ ଆଉ।
ଆଜ୍ଞା, କାଲି ଟିକେ ବୁଲିବାକୁ ଯାଇଥିଲି, ଭ୍ରମଣରେ।
ଭ୍ରମଣରେ ଯାଇଥିଲେ, ମତେ ଟିକେ ମୋ କଥା ଟିକେ ଜ୍ଞାତ କଲେନି।
ଆପଣଙ୍କୁ ନବା ପାଇଁ ମୋର ବହୁତ ଇଚ୍ଛା ଥିଲା ଯେ। କିନ୍ତୁ ଟିକେ ଫାଙ୍କା ନଥିଲା ଯିବା ପାଇଁ ଆପଣଙ୍କ।
ଓ ହଁ, ମୁଁ ବି ଟିକେ ଜାଗା ଟା ଅଧିକ ନେବି ନା, ସେଥିପାଇଁ ମୋ ପଥାରେ ଟିକେ ମନକୁ ଆସିନି ଥିବ ଆଉ।
ଆଜ୍ଞା, ମୁଁ ଭାବୁଛି, ଯେବେ ଚାରି ଚକିଆ ଯାନ ଆଣିବି, ଆପଣଙ୍କୁ ନେଇକି ଯିବି।
ନାହିଁ, ପଦ ବାବୁଙ୍କ ଯାନରେ ନଉନାହାନ୍ତି।
ମୁଁ ଆପଣଙ୍କୁ ଏତେ କଷ୍ଟ ଦେବାକୁ ଚାହୁଁ ନାହିଁ।
ନା, ସେଇ ଆପଣଙ୍କ ସହିତ ମୁଁ ସବୁଥିରେ ଖୁସି। ପଦ ବାବୁ ଯାନରେ ବି ଖୁସି।
ତାହେଲେ, ଆମେ ଏବେ ବାହାରିବା, ନହେଲେ କାଲି ବାହାରିବା।
ଆଉ, ତାହେଲେ ସେଠାରେ ପହଞ୍ଚିବା କେବେ?
ଆମେ ଦଶ ଦିନ ଲାଗୁ ଆମକୁ ପହଞ୍ଚିବା, ତ କଣ ଅସୁବିଧା ହବ?
କିଛି ଅସୁବିଧା ନାହିଁ। ଆଉ, ଦେହ ସୁସ୍ଥ ସବଳ ଅଛନ୍ତି ତ?
ଆଜ୍ଞା, ଟିକେ ଥଣ୍ଡା ହେଇଯାଇଛି।
ତାହେଲେ ଔଷଧ ପାନୀୟ ଗ୍ରହଣ କଲେନି ନା, ନାହିଁ?
ନାହିଁ।
ପୂରଣ କରିନାହାନ୍ତି?
ନାହିଁ, ଆପଣ ଯଦି କିଛି ଉପାୟ ଦିଅନ୍ତେ, ତାହେଲେ ଆମେ ଏଠି ଖୁସି ହୁଅନ୍ତୁ।
ଫଳମୂଳ ନେଇଗଲେ ହବ? ଏ ଥଣ୍ଡାରେ ଫଳମୂଳ ଥଣ୍ଡା ଧରିବ। ଆଉ ତାହେଲେ କାଢା ପ୍ରସ୍ତୁତ କରି ନବାକୁ ପଡିବ ଆଉ।
ଆଜ୍ଞା, କାହା ଟା କିପରି ବନାଯାଏ?
କାଢା ଯଦି ଘରେ ତେଜପତ୍ର ଥିବ।
ଆଜ୍ଞା।
ଲବଙ୍ଗ, ଅଦା, ଗୋଲମରିଚ, ତୁଳସୀ ପତ୍ର, ଆଉ ଯଦି ଆଉ କିଛି କଢ଼ା ଜିନିଷ ଯଦି ବ୍ୟବହାର କରୁଥିବେ ଘରେ
କଢା କଣ?
କଢା ମାନେ ଯେମିତି କିି ଶୁଣ୍ଠି ଗୁଣ୍ଡ ବି ଚଳିବ ଅଦା ପକେଇଲେ ଶୁଣ୍ଠି ନ ପକେଇଲେ ଚଳିବ ଆଉ ସେ ଯେତିକି ସାମଗ୍ରୀ କହିଲି ମୁଁ ତାକୁ ଭଲରେ ପାଣିରେ ଫୁଟେଇ ଦେବେ।
ପାଣି ପାଣିରେ ଫୁଟେଇବି।
ଫୁଟେଇ ଫୁଟେଇବେ ସିଏ ମରିବା ପର୍ଯ୍ୟନ୍ତ।
ମାନେ ପାଣି ମରିଯିବ।
ହଁ ଅଳ୍ପ ଯେତେବେଳେ ରହିବ ସେତେବେଳେ ଆପ ସେବନ କରିପାରିବେ ଆଉ।
ପୁରା ଗରମ ଗରମ।
ଗରମ ଗରମ ନେବେ ତାଉ ଥଣ୍ଡା ପାଇଁ ଉପଶମ ଥଣ୍ଡାରୁ ଉପଶମ ପାଇବେ।
ଉଁ ହୁଁ ଜିଭ ପଡ଼ିଯିବନି ତ।
ଯଦି ଆପଣ ଗରମ ପାଣିର ଅଭ୍ୟାସ ନଥିବ ତାହେଲେ ପ୍ରଥମ ତମେ ପୋଡିଯିବାର ସମ୍ଭାବନା ବହୁତ।
ନା ଟିକେ ଥଣ୍ଡା ହେଲା ପରେ କଲେ ହବନି?
ହଁ ଥଣ୍ଡା ହେଲା ପରେ ଫୁଙ୍କି ଫୁଙ୍କି ନହେଲେ ପିଇବେ ଯଦି ଅଭ୍ୟାସ ନାହିଁ।
ଆଜ୍ଞା ମୋର ଟିକେ ଅଭ୍ୟାସ ନାହିଁ ତ, ମୁଁ ସେଥିପାଇଁ କହୁଥିଲି।
ଫୁଙ୍କି ଫୁଙ୍କି ପିିଇବେ।
ଏମିତି କେତେ ଦିନ ପିଇଲା ପରେ କମିଯିବ?
ଦିନେ ଦି ଦିନ ଦେଖ। ନହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବ କାହିଁ ଥଣ୍ଡା କମୁନାହିଁ।
ଠିକ ଅଛି, ମୁଁ ଆଜି ଆଉ କାଲି ଦେଖି ପିଉଛି। ଯଦି କମିଗଲା ତ ଭଲ କଥା, ନହେଲେ ଡାକ୍ତରଙ୍କ ପରାମର୍ଶ ନବାକୁ ପଡିବ ଆଉ।
ଥଣ୍ଡା ଅଛି କାହିଁ ଭ୍ରମଣ କରିବାକୁ ଯାଇଥିଲ।
ନାଇ ଭ୍ରମଣ କରିବାକୁ ଯାଇଥିଲୁ କାରଣ କାଲି ଟିକେ ଥିଲା ଆମର ବୁଲିବାର। ଆଉ ବୁଲିଲା ପରେ ମତେ ଟିକେ ଥଣ୍ଡା ଟା ହେଇଗଲା।
ଓହୋ ସେଥିପାଇଁ ଜାଣ ତମକୁ ଥଣ୍ଡା ଆକ୍ରାନ୍ତ କରିଛି ଆଉ ବାହାର ପାନୀୟ ସେବନ କରିଛ ଆଉ। ଥଣ୍ଡା ପାନୀୟ ସେବନ କରିଚ, ବାହାର ପାନୀୟ ନୁହେଁ ଥଣ୍ଡା ପାନୀୟ ସେବନ କରିଚ।
ହଁ ତା ସହିତ ପବନ ତା ସହିତ ବର୍ଷା ବି ଟିକେ ସେବନ କ
ଆ ତମର ଭ୍ରମଣଟା ହଉଛି ମୁ ମୁଖ୍ୟ ଥିଲା ସିଏ ଦେହ ଅସୁସ୍ଥ ହେଲେ ବି ଆପଣ ଚଳେଇ ଦେଇଛନ୍ତି।
ଆଜ୍ଞା।
ଆ ଛାଡ ସାଙ୍ଗସାଥି ବନ୍ଧୁକୁ ପୁରା କାଟିଦେଲେଣି। ଆଉ
ଆମେ ତ ଲୋପ ପାଇଗଲୁ ଆଉ।
ନାଇଁ ନାଇଁ ଆପଣ ଏପରି ଭାବନ୍ତୁ ନାହିଁ, ଆପଣ ଜମା ବି ଯାଇନାହାନ୍ତି।
କୋଉଠି ନଉଛନ୍ତି ନା ଡାକୁଛନ୍ତି।
ତାହେଲେ ଏବେ ମୁଁ ନିହାତି ଭାବରେ ଆପଣଙ୍କୁଜୁଆଡେ ଯିବି ନେଇକି ଯିବି।
ଗୋଟିଏ ଏତେ ଦିନ ଗଲା ଗୋଟେ ବଣଭୋଜିର ଆୟୋଜନ ହେଇପାରିଲାନି।
ବଣଭୋଜି ଏଇ ଆକ୍ଚୁଆଲି ଏବେ ବର୍ଷା ଦିନ ଆସିଗଲାଣି ତ।
ହଁ ହଁ ସଇଲା ପରେ ଶୀତ ଦିନକୁ ଆମର ଜଣେ ବନ୍ଧୁଙ୍କର ବିବାହ ହବାର ଅଛି ସିଏ ଥିବା ଦର
ହଁ, ତାଙ୍କର ଯଦି ବିବାହ ନ ହେଇଥିବ, କରିବେ ସିଏ ଆମ ସହିତ। ଯଦି ବିବାଭ ହେଇ ସାର୍ ଥିବ ତାଙ୍କ ସ୍ୱାମୀ ଙ୍କ ସ--ତ କରି ପାରିବେ, କିଛି ଅସୁବିଧା ତ ନାଇଁ।
ଆମେ, ଖାଲି ମୂଷା ଗାତରେ ପଶୁ ନାହାନ୍ତି। ଆମେ ଯେ ତା ପଛ୍ ରେ କୁଲା ବାନ୍ ଦବା, କେମ୍ ହବ?
ବଢ଼ିଆ ଲାଗିବ ତ।
ଭଲ ସେଇଟା ଖୁସି କଥା, ଯା ହେଲେ ଜଣେ ଦି ଜଣ ହେଲେ ଆମର ଖୁସି ହବ, ମାନେ ବଣ ଭୋଜିର ଚାହିଦା ବଢ଼ିବ। ଆକର୍ଷଣ ବି ହେବେ, ମାନେ କଣ୍? ଲୋକମାନେ ଦେଖିକି ଆମକୁ ଆକର୍ଷଣ ଭାବିବେ। ହଉ ଏ----ଆଙ୍କରି ଦଳଟି ଭଉତ୍ ଆକର୍ଷିତ ଦଳ।
ଆଉ ଆଉ ତ ଅଧିକ ସାଙ୍ଗ ମାନେ ବି ଆପଣଙ୍କର ବିବାହ କରି ସାର୍ଲେଣି।
ଏ, ଆଉ କେହି ନାହାନ୍ତି ଆମ ଯେତିକ ସବୁ ଦଳ ଅଛନ୍ତି। ସବୁ ପୋଛି ହେଇ ଗଲେଣି, ଆମେ ଦୋଟି, ତିନୋଟି ଗଡୁଚୁ।
ଅହୋ, କେତ--ଳେ ବି ପୋଛି ହେଇଯିବେ, ଜଣା ପଡ଼ିବ ଇଁ।
ଜଣା ପଡ଼ିବନି, ଆମେ ଏମ୍ତି ନା ଆମକୁ ଲୋକ ଗଣି ଦଉଚନ୍ତି ନା। ସେତେ--ଳେ ଗଣ୍ଲା କୁ ଆମେ ନ କେିବ
ଆମେ ମାନେ ପା ହଁ, ଅନେକ ଦର୍ଶନୀୟ ସ୍ଥାନ ଯିବାର
ନା ନା, ଆମୁକୁ ଆମ ବନ୍ଧୁ ମାନେ ଭଉତ୍---ଭଉତ୍ ମାସେ, ଆଉ ଭଉତ୍ ଭଣ୍ଡେଇ ଭଣ୍ଡେଇ ଚାଲ୍ଚ ସବୁ ଆଡ଼େ ନବାକୁ କହୁଚନ୍ତି।
ଆଜ୍ଞା।
ଆଉ ଯିବା ସମୟ ଆସିଲେ ତାଙ୍କ ମୁଣ୍ଡ ବିନ୍ଧା ହଉଚି। ଗୋଡ଼ ବିନ୍ଧା ହଉଚି। ଆଉ ଆଉ ଜଣେ ଅଛି, ତା'ର ସବୁ ଶୁଣ୍ଲେ ତା'ର ପେଟ ମୁଣ୍ଡ ସବୁ କାଟୁଛି।
ସେ ମଝିରେ ମଝିରେ ବାନ୍ତି ବି କର୍ ଦଉଚି, ଏତେ କାଟୁଚି ତା'ର।
ନାଇଁ ଝାଡ଼ା ହଉଥିବେ, ଆମେ ଦେଖୁଚେ କି।
ହଁ, ସେ କହି ପା ନଥିବେ।
ଆପଣ ଆଉ ଯଦି କହିଲେ, ଆମେ ଛାତ ଉପରେ ଭ୍ରମଣ କ---ଚୁ, ଆମ ଦର୍ଶନ ପାଉନି ମୁଁ।
ଆପଣ ମୋର ଦର୍ଶନ ପାଉ ନା---ନ୍ତି।
କଉଠି ବଧେ ଟିକେ ବିଶ୍ରାମ୍ ନେଇ ଯାଇଚ।
ନାଇଁ ନାଇଁ, ମୁଁ ଆମ ଛାତ ଉପରେ ଥିଲେ, ଆପଣ ନିହାତି ଦର୍ଶନ ପାଇଥାନ୍ତେ। ମୁଁ ଟିକେ ମୋର ବନ୍ଧୁଙ୍କ ଛାତ ଉପରେ ଅଛି ତ, ସେଥି ପାଇଁ ଆପଣ ଦର୍ଶନ ମିଳୁ ନଥିବ।
ଅହ, ତା'---ଲେ ମୁଁ ଏତେ ପରିଶ୍ରମ କରିକି ଚଢ଼ି ଚଢ଼ି ବାଇଶି ପାହାଚରେ, ଗଡ଼ି ଗଡ଼ି କାହିଁ ଆଇଲି।
ପୁରୀ ମନ୍ଦିରରେ ଅଛନ୍ତି କି?
ଯା----ହେଲେ ଘର ଗୋଟେ ମନ୍ଦିର ନୁଏଁ କି? ଭାବି ଦିଅ ପୁରୀ ମନ୍ଦିରରେ ଅଛି।
ହଁ।
ଆଉ ସନ୍ଧ୍ୟାର କିଛି ତ ଭୋଜନ କରିନଥିବେ? ଖାଲି ଟିକେ ପଚାରିବା କଥା ଆଉ।
ଭୋଜନ ମୁଁ କିଛି କରିନାହିଁ ଏବେ ସନ୍ଧ୍ୟା ଟାଇମ।
ଆଉ ଆପଣଙ୍କ ସାଙ୍ଗଙ୍କ ମାଙ୍କର ଏବେ ଦେହାନ୍ତ ହେଇଥିଲା ଆପଣଙ୍କୁ ଡାକିଥିଲେ?
ନା ମତେ ଡାକିନେ ଦେହାନ୍ତ ଦୁଃଖର ଖବର ତ ସେଥିପାଇଁ ମତେ ଦବାକୁ ସେ ଚାହିଁ ନଥିଲି।
ସୁଖରେ ସାମିଲ କଲେ ନକଲେ ଚଳିବ ଦୁଃଖରେ ଟିକେ ଆମକୁ ଯୋଗଦବାକୁ କି ସୁଯୋଗ ଦେବେନି।
ହ ସୁଯୋଗ ଦେଲି ନାହିଁ ଆଉ କହିଲେ ମୁଁ ତ ଦୁଃଖରେ ଅଛି ମୋର ସଂଙ୍ଗାତ ମାନେ ସାଙ୍ଗ ମାନେ କାହିଁକି ଦୁଃଖରେ ରହିବେ।
ହଉ ଛାଡ ଯଦି ଡାକିଲଣି ଡାକିଲନି ଆମେ ସହିଗଲୁ। ଖାଦ୍ୟ କୁ ଏମିତି ଟିକେ ବି ବଳକାା ବଳିଲାନି ଦବାକୁ ବି ଇଚ୍ଛା ହେଲାନି।
ମୁଁ ବି ଟିକେ ଅନେଇଥିଲି କାଳେ ମିଳିବ ବୋଲି। ସେତକ ବି ମିଳିଲାନି।
ଯୋଉ ସାଙ୍ଗଙ୍କର ଏଇ ସବୁ ଜିନିଷ ସେ ସମ ସାଙ୍ଗଙ୍କୁ କହନ୍ତି। କିନ୍ତୁ ତାଙ୍କର ସେଇ ଅବସ୍ଥା।
ହଁ ହଁ ଦେଖୁନ ଟିକେ। ଖାଦ୍ୟ ନହେଲେ ଦେଇଥିଲେ ଆମକୁ ଟିକେ ଖୁସି ହେଇଥାନ୍ତୁ ହେଲେ। ସେ ସବୁ ବି ମିଳିଲାନି। ମୁଁ କହିଲି ଆପଣଙ୍କ ଘର ପାଖରେ କାଳେ ମିଳିଥିବ। ପୁରା ତ ଆଉ ଭାଗ୍ୟର ଲେଖା
ଆଉ ଘରେ ସମସ୍ତେ କିପରି ଅଛନ୍ତି?
ହଁ ସମସ୍ତେ ଭଲରେ ଅଛନ୍ତି କେବଳ ମତେ ଟିକେ ଥଣ୍ଡା ହେଇଯାଇଛି।
ନାଇଁ ଥଣ୍ଡା ଟା ହବା ଦରକାର ଶରୀର ଅଛି ମାନେ ତା ଦେହରେ ରୋଗ ହବ ଯାହାହଲେ ବି ଥଣ୍ଡା ଜର ଝାଡା ବାନ୍ତି ସବୁ ନହେଲେ ଆମେ ଶରୀର ଲ ଥାଇ ଲାଭ କଣ?
ହଁ ସେ ନିହାତି ହବା ଦରକାର ଟିକେ ମତେ ଟିକେ ଅଧିକ ହେଇଯାଉଛି ଆଉ ଥଣ୍ଡା ଟିକେ ଭଲସେ ହେଇଯାଇଛି।
ଗଲେ ଭୁଲ ହବ ତାହେଲେ ଆପଣ ପାଇଁ ଗରମ ପାନୀୟ ନେଇ ଯିବାକୁ ପଡିବ
ଆପଣ ଟିକେ କାଢା ବନେଇକି ଆଣନ୍ତୁ।
ଆଉ ଯାହାହେଲେ ବି ବନ୍ଧୁଙ୍କର ଦେହ ଏତେ ଅସୁସ୍ଥ ମାନେ କାଢା ତ କିଛି ନୁହେଁ। ମୁଁ ଭାବୁଛି ଆମ ପାଖରେ ଜଣେ ଡାକ୍ତର ଅଛନ୍ତି ତାଙ୍କୁ ସାଙ୍ଗରେ ଧରି ଯିବେ। ସିଏ କାଳେ ଔଷଧ ର କିଛି ବ୍ୟବସ୍ଥା କରିବେ।
ତମେ ଡାକ୍ତର ହୁଅନ୍ତୁ କି ଡାକ୍ତରାଣୀ ହୁଅନ୍ତୁ ଯେ କାହାକୁ ଜଣଙ୍କୁ ନେଇକି ଆସନ୍ତୁ ଆପଣଙ୍କ ସାଙ୍ଗରେ। ମୁଁ ଟିକେ ଖୁସି ହେବି।
ହଁ ହଁ। ତ ମୂଲ୍ୟବାନ ସମୟ ନଷ୍ଟ କରିଦେଲି ବୋଧେ ମତେ ଲାଗୁଛି।
ନାଇଁ ନାଇଁ ଆପଣ ମୂଲ୍ୟବାନ ସମୟ ମୋର ନଷ୍ଟ କରିବେନି ମୁଁ ମୋର ଆଶା
ହଉ ତାହେଲେ ଆମେ ଏବେ ସମୟରୁ ଟିକେ ପଦାକୁ ଆସି ଟିକେ ଫୋନ କୁ ରଖିକି ପରେ ବର୍ତ୍ତାଳପ ହେଲେ ବୋଧେ ଭଲ ଲାଗିବ।
ନାଇଁ ଆପଣଙ୍କ ଯାହା ହଉ ଆପଣ ଫୋନ କଲେ ଏତେ ସୁନ୍ଦର ବାପା ପଦାର୍ପଣ କଲେ। ମୁଁ ବହୁତ ଖୁସି ଆଉ ଆପଣଙ୍କୁ ଯଦି ଆଉ କେତେବେଳେ ସମୟ ମିଳେ ଟିକେ କଥା ହେଇଯିବା ଆଉ।
ହଉ ଧନ୍ୟବାଦ ଏତେ ମୂଲ୍ୟବାନ ସମୟ ଦେଇଥିବାରୁ।
ଆଜ୍ଞା ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା।